ହ୍ୟାଲୋ, ସାର୍ ନମସ୍କାର୍
ନମସ୍କାର ମ୍ୟାଡ଼ମ୍।
ଭଲ ଅଛନ୍ତି ନା କଣ।
ହଁ ଭଲ ଅଛି, ଆପଣ ଭଲ ଅଛନ୍ତି।
ହଁ ହଁ ମୁଁ ଏବେ ଭଲ ଅଛି, କଣ କରୁଥିଲେ?
ମୁଁ ଏଇ ବସିଥିଲି ଆଉ, ଆପଣ କଣ କରୁଥିଲେ?
ହଁ ହଁ ମୁଁ ବି ଏଇଠି ବସିଥିଲି।
ଆଚ୍ଛା, ରାତି ଖାଇବା ସରିଗଲାଣି?
ନା ନା। ରା ରାତି ଖାଇବା ସରିନି ରୋଷେଇ ସରିଯାଇଛି, ଆପଣଙ୍କର ସରିଲାଣି?
ନାଇଁ ନାଇଁ ମୁଁ ଖାଇନି ଖାଇବି ଆଉ ଟିକେ ପରେ ଆଉ।
ସେ ବୁଝିଲି କଣ ହେଇଛି ଖାଇବାକୁ ଜାଣିଛନ୍ତି?
ଉଁ ରୁଟି ସନ୍ତୁଳା ବୋଧେ।
ହଁ ହଁ ବୁଝିଲି, ଆମର ବି ଆଜି ରୁଟି ସନ୍ତୁଳା ହେଇଛି।
ଆଚ୍ଛା।
ଆଜ୍ଞା
ବୁଝିଲି ବୁଝିଲି।
ଆଜ୍ଞା।
ତ ଆପଣଙ୍କୁ ଖାଇବା ଭଲ ଲାଗେ ରୁଟି ସନ୍ତୁଳା
ହଁ ବହୁତ୍ ଭଲ ଲାଗେ।
ଆଚ୍ଛା ନା ମତେ ଏ ଟିକେ ସନ୍ତୁଳା ଟା ଭଲ ଲାଗେନି।
ଓହ ବୁଝିଲି ବୁଝିଲି
କିନ୍ତୁ କୁହନ୍ତି ତ ଦେହ ପାଇଁ ଭଲ ବୋଲି। ତ ସେଥିପାଇଁ
ଆଜ୍ଞା।
ହୁଁ।
ଆଛା।
ହ
ଦି ପହରେ କଣ ଖାଇଥିଲେ?
ହଁ ଦି ପହରେ ମୁଁ ଖାଇଥିଲି ଭା ତ ସାଧା ଡାଲିି ମାନେ ଗରମ ଭାତ।
ହଁ ହଁ।
ଆଉ ଆମର ଭଜା ଗୋଟେ ହେଇଥିଲା ଆଳୁ କାଙ୍କଡ଼। ଆଉ ପୋଟଳ ପଡିକି।
ଆଜ୍ଞା।
ହଁ ତା ସହିତ ଗୋଟେ ରାଇ ହେଇଥିଲା ଆମର ଖଡା ଆଳୁ, ବଡି ଏମିତି ସବୁ ପଡିକି ଆଉ ଆଚାର।
ଆଚ୍ଛା ଆଚ୍ଛା ବହୁତ ବଢିଆ ଖାଦ୍ୟ ଖାଇଥିଲେ ଆଉ।
ହଁ ହଁ ଆଜି ତ ଅଛି ଆମର ବି ସ୍ନାନ ପୂର୍ଣ୍ଣମୀ ସେଥିପାଇଁ। ସାଧା ରେ ହେଇଥିଲା ସବୁ।
ଓହୋ ବୁଝିଲି।
ହଁ। ମ୍ୟାଡ଼ାମ ଆପଣ ଗୋଟେ ମଝିରେ ମୁଁ ଶୁଣିବାକୁ ପାହିଲି ଆପଣ ଯୋଉ ହମ୍। କୟାର ବୋର୍ଡ ଅଛି ଆମର ସେଥିରେ ଆପଣ ଗୋଟେ ଟ୍ରେନର୍ ହୋଇଇକି ଯାଇଥିଲେ ପ୍ରଶିକ୍ଷଣ ଦେବା ପାଇଁ ନୟାଗଡ଼ ସାଇଡ଼୍ ନା କୁଆଡ଼େ ଗୋଟେ?
ହଁ ହଁ ହଁ ମୁଁ ଯାଇଥିଲି ମୁଁ ତ ଆପଣଙ୍କୁ କହୁଥିଲି କତା ବିଷୟରେ। କତାରୁ ଯେମିତି ଯାହା ସବୁ ପ୍ରସ୍ତୁତ ହୁଏ ତ ମୁଁ ସେଠି ପ୍ରଶିକ୍ଷକ ହେଇକି ପ୍ରଶିକ୍ଷଣ ଦବାକୁ ଯାଇଥିଲି। ପିଲାଙ୍କୁ ମାନେ ମୁଁ ଶିଖଉ
କୋଉ ଜାଗା ଥିଲା ଆପଣଙ୍କର?
ମୁଁ ସାର୍ ଯାଇଥିଲି ନୟାଗଡ଼ ଜିଲ୍ଲାର ଜାଗା ନା ହେଲା କୌଡପୁଟ ସେଟା ରହୁଛି ଆପଣଙ୍କର ଲଡୁବାବା ମନ୍ଦିର ଜାଣିଥିବେ ଶରଣ କୋଳୁ। ହଁ ସର-ସର-ସରଣ କୁଳରୁ ପରେ ଯେ ସେଟା ଶରଣ କୋଳୁ ପରେ ଚାଳିଶ ଚାଳିଶ ରୁ ପଇଁଚାଳିଶ କିଲୋମିଟର ଯିବା ପରେ ପାଇବେ। ମୁଁ ଯଉ ଜାଗା
ଆଚ୍ଛା ସେଠୁ ଆହୁରି ଚାଳିଶ ରରୁ ପଇଁଚାଳିଶ କିଲୋମିଟର।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା ଆଛା ବୁଝିଲି।
ହଁ ସେଠି କେନାଲ ଛକ ଅଛି। ଆଉ ମୁଖ୍ୟତଃ ସେଠି ଗୋଟେ ପର୍ଯ୍ୟଟନ ସ୍ଥଳୀ ଦିଟା ଅଛି। ଗୋଟେ ବୁଢା ବୁଢିଆଣି ଡ୍ୟାମ୍ ଅଛି। ଆଉ ଗୋଟେ ଅଛି ବରକନ୍ୟା ଜଳପ୍ରପାତ ମୁଁ ସେଇ ଜାଗାକୁ ହିଁ ଯାଇଥିଲି।
ଏ ନୟାଗଡରେ ତ ବହୁତ ସାରା ପର୍ଯ୍ୟଟନ ସ୍ଥଳୀ ଅଛି ଆଚ୍ଛା ଆପଣ ଯୋଉଠି ରହୁଥିଲେ ସେ ପାଖରେ ହେଇଥିବ ତାହେଲେ।
ଏ ସବୁ ଥିଲା ହଁ ହଁ
ଆଛା
ଆଜ୍ଞା ହଁ ହଁ ସେଇ ଜାଗା ଯାଇଛି
କଣ ଗିତା ନାଁ କହିଲେ
ଲା ବୁଢା ବୁଢାଣୀ ଡ୍ୟାମ ଆଉ ଗୋଟେ ହେଲା ବରକନ୍ୟା ଜଳପ୍ରପାତ
ଆଚ୍ଛା ଆଚ୍ଛାା
ଆଗକୁ ଅଛି ଓଡଗାଁ ରଘୁନାଥ ଜାଣିଥିବେ
ଓଳଗାଁ ରଘୁନାଥ ଜଉ ହଁ ହଁ ହଁ ସେଇଟା ଜଗନ୍ନାଥଙ୍କ ମନ୍ଦିର କି
ଆ କ ହାତ
ନା ନା ରଘୁନାଥ ଜୀଉ ହେଲେ ବୋଧେ ଙ୍କର ହେଇଥିବ ଆମର
ନାଇଁ ଶ୍ରୀକୃଷ୍ଣଙ୍କର ଆଜ୍ଞା ସେ ଶ୍ରୀକୃଷ୍ଣଙ୍କର ଅ ଜଗନ୍ନାଥ ଯୋଉଟା କହିଲେ ସେଇଟା ବି ନୟାଗଡ଼ ରେ ଯାଉଛି କଣ୍ଟିଲ ନୀଳମାଧବ ମନ୍ଦିର
ହଁ କଣ୍ଟିଲ ନୀଳମାଧବ ଗୋଡ ମନ୍ଦିର ଗୋଟେ ଯଠି ଆଉ ଆମର ତ ଏବେ ଗୋଟେ ନୂଆ ହେଇଛି ଆପଣ ଜାଣିଥିବେ ଆ ଠାକୁରାଣୀଙ୍କର ଗୋଟେ ପାହାଡ଼ ଉପରେଇଛି କଣ ମୁଁ ବୁଲିବି
ବୈଷ୍ଣୋ ଦେବୀ ହେଇଛି ନୂଆ ଆପଣ ନୟାଗଡ଼ ନୟାଗଡ ପା ହଉଛି ଓଡିଶାର ଏକ ସୁନ୍ଦର ଐତିହାସିକ ଜିଲ୍ଲା ବୁଝିଲା ସେଇଟା ପ୍ରଥମେ ପୁରୀ ଜିଲ୍ଲା ସହିତ ମିଶିକି ଥିଲା ପରେ ସେଟା ପୁରୀ ଠାରୁ ପୃଥକ ହେଇଛି ଆଗର ଆଗରୁ ତ ସେମିତି ବହୁତ କିଛି ଜିଲ୍ଲା ସବୁ ମିଶିି ହିଁ ରହୁଥିଲା ନା ପରେ ଆମର ତିରିଶ ଟି ଜିଲ୍ଲା କରାହେଇଛି
ଆଜ୍ଞା
ନୟାଗଡ଼ ଟା ବହୁତ ପ୍ରସିଦ୍ଧ କଣ ପାଇଁ ଜାଣିଥିବେ ସେଟାକୁ ପାହାଡିଆ ଜାଗା ବି କୁହନ୍ତି ସେଟା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାହାଡ ଜଙ୍ଗଲ ନଦୀ ଧାର୍ମିକ ସ୍ଥାନ ପାଇଁ ପ୍ରସିଦ୍ଧ କାରଣ ଆପଣ ତା ଭିତରେ ପାଇବେ ଆ ମାନେ ଯେମିତିକି ରହିଲା କଣ୍ଟିଲ ନୀଳମାଧବ ହେଲା ଅ ଓଡଗାଁ ରଘୁନାଥ ମନ୍ଦିର ତା ସହିତ ଶରଣ କୂଳରେ ଲଡୁବାବା ମନ୍ଦିର ରଣପୁର ପାଖରେ ପାଇବେ ମଣି ନାଗେଶ୍ଵରୀ ମନ୍ଦିର ଅ ତ ଏଇ ସବୁ ଗୁଡା ଯାଉଛି ନୟାଗଡ଼ ଜିଲ୍ଲା ମଧ୍ୟରେ ଆଉ ଯେମିତି କି କହିଲେ ସେଠି ଜଙ୍ଗଲ ନଦୀ ଆଉ ପାହାଡ ପାଇଁକା ପ୍ରସିଦ୍ଧ ସେଠି ଆପଣ ବହୁତ ବହୁତ ଗୁଡାଏ ଜଳପ୍ରପାତ ମଧ୍ୟ ପାଇବେ
ଝରଣା ବି ଥିବ
ଆଜ୍ଞା ସେଇ ଝରଣ ହିଁ କହୁଛି ଜଳପ୍ରପାତ ପରା ବରକନ୍ୟା ଜଳପ୍ରପାତ ରହିଲା ତା ସହିତ ଅସୁର କୁମାରୀ ଜଳପ୍ରପାତ ଅଛି ଆଉ ଡ୍ୟାମ ହଁ ଡ୍ୟାମ ବି ସର ସେଠି ଗୋଟେ ତ ମୁଁ କହିଲି ବୁଢାାବୁଢୀଣୀ ଡ୍ୟମ୍ ଆଉ ଗୋଟେ ଅଛି କୁଆଁରିଆ ଡ୍ୟାମ ଶୁଣିଥିବେ ସେଟା ବି ନୟାଗଡ ମାନେ ସହରଠୁ ଅ ପନ୍ଦରରୁ କୋଡିଏ କିଲୋମିଟର ଦୂରରେ ଅବସ୍ଥିତ ସେହି ଜଳଭଣ୍ଡର ଯୋଉଟା କୁଆଁରିଆ ଡ୍ୟାମ
ଆଚ୍ଛା ଆଚ୍ଛା
ହଁ ଓ ଏଇଭଳି ସବୁ ଅଛି
ହ ସବୁ ଜାଗା ଭିତରୁ କୋଉ କୋଉ ଜାଗା ସବୁ ଯାଇଛନ୍ତି
ସାର୍ ମୁଁ ଯାଇଛି ଲଡୁ ବାବା ମନ୍ଦିର ଯାଇଛି କଣ୍ଟିଲ ନୀଳ ମାଧବ ଯାଇଛି ମଣିନାଗେଶ୍ଵରୀ ବି ମଣିନାଗେଶ୍ଵରୀ ଯାଇଛି କିନ୍ତୁ ଟିକେ ଛୋଟ ଭେଳେଆ ଯାଇଥିଲେ ଏତେ ମନା ନହିଁ ଆଉ ହୁଁ ଆଉ ଏଇଟା ଯୋଉଟା କହିଲେ ବୁଢା ବୁଢାଣୀ ଡ୍ୟାମ ଆଉ ଜଳପ୍ରପାତ ଯୋଉଟା ରହିଲା ଆମର ବରକନ୍ୟା ଜଳପ୍ରପାତ ସେଇ ଜାଗା ଦିଟା ବି ଯାଇଚି ବହୁତ୍ ଭଲ ଜାଗା। ଆଉ ଯିବେ ଯଦି ଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଉଁ ଉପଭୋଗ କରିକି ଆସିବେ।
ହୁଁ ହୁଁ।
ହଁ। ଆଉ ଗୋଟେ ଜିନିଷ ଆପଣ ଜାଣିଚନ୍ତି ନୀଳମାଧବ ମନ୍ଦିରର ପଛପଟେ ନଦି ଯାଇଚି ଆପଣ ଦୂରରୁ ଯଦି ସେଇଟା ଦେଖିବେ ତିନୋଟି ନଦୀର ସଙ୍ଗମ ସ୍ଥଳ ସେଇଟା। ମହାନଦୀ ବି ଅଛି କଣ୍ଟେରନୀର ନୀଳମଧବ ଯୋଉଟା ଆଜ୍ଞା।
ଆଚ୍ଛା।
ମହାନଦୀ ଆଉ ଗୋଟେ ହଉଚି କୁସୁମୀ ନଦୀ ଏବଂ କୁଆଁରିଆ ନଦୀ ସେ କୁଆଁରିଆ ନଦୀ ଉପରେ ଡ୍ୟାମ୍ ଯୋଉଟା ହେଇଚି ତା ନା ହେଲା କୁଆଁରିିଆ ଡ୍ୟାମ ସେଇଟା ଟିକେ ଦୂରରେ ମାନେ ସବୁର ଅବ ମାନେ ଅବସ୍
ତାହେଲେ ସେଇଟା କଣ୍ଟିଲ ନୀଳମାଧବ ପାଖରେ ଥିବ ଯଦି ଥିବ ବୋଧେ ଆଉ। ମାନେ ସେଇଠୁ ଟିକେ କମ୍ ବାଟା ହଉଥିବ ବୋଧେ
କିନ୍ତୁ କଣ୍ଟିଲ ନୀଳମାଧବ ମନ୍ଦିର ପାଖରେ ତିନୋଟି ନଦୀ ମିଶିକି ଯାଇଚି।
ନା ସେଠି ତ ନଦୀ ଦେଖାଯାଏ ବହୁତ୍ ବଡ଼ ନଦୀ କିନ୍ତୁ ମୁଁ ଆଉ ଜାଣିନଥିଲି ଯେ ତିନିଟା ନଦୀର ସଙ୍ଗମ ସ୍ଥଳ ବୋଲି।
ହଁ ହଁ।
ହୁଁ।
ଆଉ ଆପଣ ସାଧାରଣତ ବର୍ଷା ଋତୁରେ ଯଦି ଯିବେ ତାହେଲେ ଡ୍ୟାମ, ନଦୀ, ଜଳପ୍ରପାତ ଏଇ ସବୁ ଉ ବହୁତ୍ ଉପଭୋଗ କରିପାରିବେ କାରଣ ସେଇ ସବୁରେ ପାଣି ଥିବ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟବି ଭଲ ଲାଗିବ। ଆଉ ଗୋଟେ ଜିନିଷ ହେଲା ଯଦି ଅକ୍ଟୋବର ରୁ ଫେବୃଆରୀ ମଧ୍ୟରେ ଯାଉଚନ୍ତି। ମାନେ ବର୍ଷା ଋତୁ ସରି ଆସୁଥିବ ଅକ୍ଟୋବର କୁ ଶୀତ ଋତୁ ର ଆରମ୍ଭ। ଶୀତ ଋତୁ ଆମର ରହୁଚି ଫେବୃୟାରୀ।
ହଁ ସେଇ ସମୟରେ ପାଣି ବି ଥିବ ଥଣ୍ଡା ବି ଲାଗୁଥିବ ଆଉ ପାଣି ବି ସ ଫାଇଜି ହେଇଯାଇଥିବ ଟିକେ
ହଁ ଥଣ୍ଡା ପାଗ କୁ ଯ ଉ ରହୁଚି ଥଣ୍ଡା ପାଗରେ ଭ୍ରମଣ ପାଇଁକା ଭଲ ରହିବ। ଆପଣ ବଣ ବଣଭୋଜି ମଧ୍ୟ କରିପାରିବେ।
ହୁଁ ହୁଁ ହୁଁ ଆଚ୍ଛା ଚ୍ଛା କୋଉ ଜାଗାର ବଣଭୋଜି କରିବା ପାଇଁ ବି ଜାଗା ଅଛି?
ହଁ ସେଠି ଜାଗା ଅଛି। ଅ ପେଣ୍ଡାଲ ଭଳିଆ ସବୁ ଅଛି ପାଣି ସୁବିଧା ଅଛି ଜାଗା ବି ବହୁତ୍ ଭଲ ଜାଗା ଅଛି। ଆପଣ ସେଇଠି ବୁଲିକି ଆସିପାରିବେ।
ଆଚ୍ଛା ଆଚ୍ଛା ବୁଝିଲି ଆଉ ନୟାଗଡ଼ ରେ ମ୍ୟାଡ଼ମ୍ ପ୍ରସିଦ୍ଧ ଖାଇବା କଣ ଜାଣିଚନ୍ତି?
ନୟାଗଡ଼ରେ ସାର୍ ଆପଣଙ୍କର ଛେନାପୋଡ଼ ଟା ସବୁଠୁ ପ୍ରସିଦ୍ଧ ନୟାଗଡ଼
ହୁଁ ଆପଣ ତ ଥିଲେ କହୁଥିଲେ ଖାଇଚନ୍ତି କେବେ?
ହଁ ମୁଁ ଖାଇଚି।
ଆଚ୍ଛା।
ଆଜ୍ଞା।
ହଁ ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼। ହଁ ମୁଁ ନୟାଗଡ଼ ସାଇଟ୍ ତ ଯାଇଛି ଆପଣ ଯୋଉ କହିଲେ କଣ୍ତିଲ ନୀଳମାଧବ ସେଇଟାକୁ ତ ଯାଇଛି ମୁଁ
ହଁ।
ଆଉ ଲଡୁ ବାବା ମନ୍ଦିର ବି ଯାଇଥିଲି କିଛି ବର୍ଷ ତଳେ। ଟିକେ ଠିକ୍ ସେ ମନେ ପଡୁ଼ନି।
ଆଜ୍ଞା।
ଆଉ ଏମିତି ଯାଇକି ଆସିଥିଲି ଛେନାପୋଡ଼ ଏଇଆ ନୟାଗଡ଼ର ମୁଁ କେବେ ଖାଇନି ଯଦି ଆଉ କେବେ ଗଲି ତାହେଲେ ନିଶ୍ଚିନ୍ତ ଛେନାପୋଡ଼ଟା ମୁଁ ଟେଷ୍ଟ କରିବି।
ଆଚ୍ଛା ଆଚ୍ଛା ବୁଝିଲି।
ହଁ ହଁ। ଏତେ ସାରା ବୁଲିବା ପ୍ଲେସ୍ ଅଛି ତାହେଲେ ନୟାଗଡ଼ରେ ତ ତାହେଲେ ବହୁତ୍ ସାରା ବୁଲିବା ପ୍ଲେସ ଅଛି।
ବହୁତ୍ ମାନେ ବହୁତ୍ ବୁଲିବା ଜାଗା ଅଛି। ଆଉ ଗୋଟେ ହେଇଛି ଏବେ ମାନେ ମନୋରଞ୍ଜନ କରିବା ପାଇଁକା ଯୋଉଟା କୁହନ୍ତି। ଆମର ପାର୍କ କୁତବଡ଼ ପାର୍କ ଗୋଟେ ତିଆରି ହେଇଛି ବହୁତ୍ ବଡ଼ ଜାଗା ସେଇଠି। ସେଟା ଆପଣଙ୍କର ଫ
ତାର ଉଁ ଭିଡ଼ିଓ କେତେଟା ଜାଗାରେ ଦେଖିଥିଲୁ।
ଆଜ୍ଞା ବୁଝିଲେ ସାର୍ ସେଠି ଫଟୋଗ୍ରାଫି ପାଇଁ ବହୁତ୍ ଭଲ ଯାଇକି ବୁଲିକି ବି ଆସିପାରିବେ ଆଉ।
ହୁଁ ହୁଁ ହୁଁ ଠିକ୍ ଅଛି ମ୍ୟାଡାମ୍ ଆମେ ପରେ କଥା ହବା। ଆପଣଙ୍କ ସହ କଥା ହେଇକି ବହୁତ୍ ଭଲ ଲାଗିଲା।
ଧନ୍ୟବାଦ୍।
ଧନ୍ୟବାଦ୍।